ହ୍ୟାଲୋ।
ହଁ କଣ କରୁଚ?
ଏଇ ଖାଇକି ଟିକେ ବସିଥିଲି ଆଉ।
ଆଜି ରୋଷେଇ କଣ?
ରୋଷେଇ ଭାତ ଡାଲମା ଭଜ ଜା ଆଉ ବଡିଚୁରା
ସକାଳୁ କରିଦେଇ ଯାଇଥିଲ?
ସକାଳେ ପରଟା ଭଜା କରିଥିଲି। ପୁଅ ଦିଆ ଖାଇଲେ ମୁଁ ଖାଇଲି ଆଉ ବାପା ଖାଇଲେ। ଆଉ ଉମ ସକାଳୁ ହଁ ରୋଷେଇ ସାରିଦେଇଥିଲି ସବୁ।
ସକାଳୁ କେତେଳେ ଉଠ ଉଠୁଛ ଯେମିତି ସବୁ ପରଟା ଭଜା, ଡାଲି, ଭାତ, ଭଜା, ପୁଣି ବଡିଚୁରା କେତେବେଳେ ଏମିତି ଉଠୁଛ କେତେବେଳେ?
ଏ ଚାରିଟା ପଇଁଚାଳିଶ ପାଞ୍ଚଟା ଏମିତି ଆଉ ଗାଧେଇକି ପୁଣି ଫୁଲ ତୋଳା ଠା ଠାକୁର ପୂଜା ଆଉ ତାହା ଭିତରେ ସବୁ କାମ ନା ଘର ଦ୍ୱର ଓଳା ଓଳି ପୋଛା ପୁଛି।
ପୁଅ ଦି ଜଣ?
ପୁଅ ପା ଆ ପୁଅ ସାନ ଟା କଲେଜ ଯାଇଥିଲା ପୁଅ ଟା ତାର ପଢାପଢି ଯୋଉ ପରୀକ୍ଷା ସାରିଛି ଏବେ ଆ ସିଏ ପୁଣି ଯିବ ଆଉ।
ଓହୋ ସକାଳୁ ଭଜା ପରଟା ଖାଇଦେଇ ଯାଇଥିଲ।
ହୁଁ ହୁଁ ଆ ମତେ ପରଟା ପରଟା ସେ ପରଟା ଫରଟା ଭାଇ ଭଲ ଲାଗେନି ମତେ ଖାଇଲେ ମୋର ଗ୍ୟାସ୍ ହୁଏ।
ହଁ।
ଖାଉଛନ୍ତି ଗୋଟେ ବଳିଲେ ଖାଇଦବା କଥା ଆଉ କଣ।
ହଁ ତମେ ସତୁଆ ପିଇ ଦେଇକି ସକାଳୁ ପଳେଇବ।
ଖାଇବେ। ତୁଆ ଆମର ଗ୍ୟାସ ଫ୍ୟାସ ହୁଏ ଏରା ଖାଇନେ ମତେ ବାନ୍ତି ମାଡିବ। ମୁଁ ରୋଷେଇ ସାରିକି ଭାତ ଦିଟା ଖାଇ ଦେଇକି ଯାଏ ଗରମ ଭାତ ଦିଟା।
ହୁଁ ହୁଁ। ଆଉ ଗାଁକୁ ଯିବାର ନାଇଁ ଏଇନା?
ନାମ ଗାଁକୁ ଯାଇନି ଆଉ ଯିବି ଦେଖିଆ ସେ ଅକ୍ଟୋବର, ନଭେମ୍ବର ଆଡକୁ। ଏଇନା ଯାଇନି ବର୍ଷା ଦିନଟା ଟିକେ ଯାଉ, ଲକ୍ଷ୍ମୀ ପୂଜା ବେଳକୁ ଯିବି ଆଉ।
ଆଉ ରଜ ତିନି ଦିନ ଯାକ କଣ କୁଆଡେ ଗଲ ନା ଖାଲି ଘରେ?
କିଛି ନାଇଁ ଦେଇ ଆସିଥିଲେ। ଦେଇ ଆସଥିଲେ ଟିକେ ଆଉ ସେ ଆସଚନ୍ତି ମାନେ ଆ ଛାଡିକି ଯାଇହବ କି?
ହୁଁ, ସେଇ ତ ମୋ ବି ପରିସ୍ଥିତି ସେଇଆ ଥିଲା ବା।
ଅଂହ ତମର ଆସିଥିଲେ?
ପାରିବୁନୁ ହଁ ଯାଇ ପାରିବୁନୁ କହିଦେବେ ବା। ଆମେ ଆଇଲୁ ଏତେ ଦିନକରେ ପଳେଇଲେ।
ଆଉ କଣ ଗୋଟେ ଭାଉଜ ଆଉ କେମିତିି ଯିବ। ହଉ ଆଉ ଯେତେବେଳେ ଆଉ ଆସିବ ଆଉ।
ହଁ ପ୍ରଥମ ର କୁଆଡେ ଯାଇନ ବୁଲିବା ପାଇଁ ତିନିଟା ତିନି ରଜ ଦିନ ଘରେ?
ନାମ କିଏ କୁଆଡେ ଯାଉଚି ଆଉ ଦେହ ଭଲ ନଥିଲା ଟିକେ। ନା ମ କୁଆଡେ ଯାଉନୁ।
ଆଉ ରଜ ଉତ୍ସବ ପାଳନ ହେଇଥିଲା ନା?
ହଁ। ଏ ଗାଁ ରେ ତ ହେଇଥିଲା ରଜ ଉତ୍ସବ ସବୁ ଦେଇ ହେରିକା ସବୁ ବୁଲିକି ଏଠି ଭୋଜି ଫଜି ଭାଇ ତାଙ୍କର ଆସିଲେ ଆଉ। ଝିଅ ଆମ ଝିଅ ବି ଆସିଥିଲେ ହୁଁ ତାଙ୍କୁ ଡାକିଥିଲେ। ଡାକିଥିଲେ ସେ ଆସିଥିଲେ। ଝିଅ, ଭାଇନା, ପୁଅ ସବୁ ଆସିଥିଲେ।
ସେମାନେ ପଳେଇଲେ ଖାଇ ପିଇ ଦେଇକି ପଳେଇଲେ ଇଏ ତାଙ୍କର ରହିଲେ ତିନି ଚାରି ଦିନି ଖଣ୍ଡେ ଆଉ।
ହୁଁ।
ଆଜ୍ଞା ଆଉ।
ଆଉ ରଥଯାତ୍ରା ରଥ
ରଥଯାତ୍ରା ପୁରୀ ପୁରୀ ତ ଯାଇନୁ ଗଲା ବର୍ଷ ଯାଇଥିଲୁ ଅକ୍ଟୋବର ମାସରେ। ଏଇ ବର୍ଷ ଭାବିଚି ସେ ଅକ୍ଟୋବର, ନଭେମ୍ବର ଯିବୁ ପୁଣି ଟିକେ ଆଉ।
ଏବେ କୁଆଡେ ଯାଇଥିଲ ନା କଣ ଫଟୋ ଛାଡ଼ିଥିଲ?
ନା ତ ଏବେ କୁଆଡେ ଯାଇନିଁ ପଇ ସେ ପୁରୀ ଯାଇଥିଲି ଫଟୋ ଛାଇଥିଲି କି ନା କୁଆଡେ?
କୁଆଡେ ଗୋଟେ ଯାଇଥିଲ ବା ଫଟୋ ଛାଡିଥିଲ ପୁଅ ହେଗା ସବୁ। ଷ୍ଟାଟସ୍ ପୁଅ ପୁରା ବଡ ହେଇଗଲାଣି ନା ସେ ମତେ ସେ ମନେ ରଖିଚି ନା ଏ ବାପଲେ ମୋ ଭାଇ ଟି ହଁ ଦେଖିଥିଲି ସେ ମୋ ଠୁ ହାଇଟ୍ ହେଇ ଅଧିକ ହେଇଗଲାଣି।
ତାକୁ ଚିହ୍ନି ପାରିବନି ଆଉ।
ନା ମୁଁ ଆଉ ଚିହ୍ନି ପାରୁନି ପା ଦି ଜଣ ଚିହ୍ନି ପାରୁନି।
ଦେଖିଲେ ବି ଚିହ୍ନି ପାରିବୁନି।
ମୁଁ ତାଙ୍କ ଆଗରେ ଛୁଆ।
ହୁଁ ହୁଁ।
ସେ ମତେ ମନେ ରଖିଚନ୍ତି ନା?
ଆଉ ମନେ ରଖି ନାହାନ୍ତି ତମକୁ ଆଁ।
କାଳେ ବୁଲି ବୁଲା ଯାଇିଥିବେ ବଡ ପିଲା ହେଇଗଲେଣି ପାଠ ସାଠ ପଢିଲେଣି କଲେଜ ପଢିଲେଣି।
ଆ ଏଇ ସାନଟା ସାନ ଟା ତମକୁ ଜାଣିଚି ବଡ ଟା ଟିକେ ବେଶୀ ଆଉ।
ହଁ ବଡଟା ଟିକେ ସେ ଯୋ ବେଶୀ ଆଟାଚ ଥିଲେ ନା ସାନ ଇଏ ନୁହଁ ସେ ତ ସେଏ ଛୋଟ ଥିଲା।
ହୁଁ ହୁଁ।
ଖାଲି କାନ୍ଦୁଥିଲା। ତାର ଦୁନିଆ କମ୍ପ୍ଲେନ ବକ୍ସ କମ୍ପ୍ଲେନ ତାର ଦୁନିଆ। କମ୍ପ୍ଲେନ ବକ୍ସ ବି ଫୁଲି ହେଇଯିବ।
ହଁ ଆଉ ସିଏ ଟିକେ ବଡ ହେଇଲାରୁୁ ଆର ଟିକେ କମ୍ପ୍ଲେନ ବାହାର ପଡିଆ ଆଉ।
ହଁ।
ସେ ଟିକେ ଛୋଟ ବେଳେ ଭଲ ଥିଲା ଏଇ ବଡ ହେଲା ଟିକେ ବେଶି ଚଗଲା ହେଲା।
ଏବେ କିଏ ଅଧିକ ଭଲ ପାଠ ପଢୁଚି କିଏ ଦି ଜଣ ଭିତରୁ?
ନା ପାଠ ପଢା ତ ଆର ସରିଗଲାଣି ମାଟ୍ରିକ ସରିଗଲାଣି ନା। ଆଉ ତାଙ୍କର ଚାଲିଚି ଯାହା ଯେମିତି ପାଠ ପଢା ଆଉ।
ହଁ ହଁ।
ହେଲେ ଆଉ ଯେ ଛୁଆ ଦିନେ ଧମକେଇ ଦଉଥିଲେ ଶୁଣି ଦଉଥି
ଏବେ ଏବେ ସିଏ ଏବେ ସିଏ ଡାଲିକି ଦେବେ ତମେ ଚୁପି ବ ବସିବା ଲୋକ ଆଜ କାଲି ଛୁଆ ପା। ମୁଁ ବି ସେୟା କହିଲି ମୁଁ କହିଲି ପଇସା ଏବେ ଆ ପୁଅ ପାଇଁ ସେଭ୍ କର ନା ପୁଅ ପାଇଁ ଫିଟି ପରସଣ୍ଟ ହେଲା ଆମ ପାଇଁ କର ଫିଟି ପରସଣ୍ଟ ଆଜି। ଆଜି କାଲି ପୁଅ ଉପରେ ଭରସା ନାହିଁ ନା ସେ ଆମକୁ ବଡ ହେଲେ ପ ପଚାରିବେ ନ ପଚାରିବେ ଆଉ ନ ପଚାରିଲେ ପୁଣି ଆମେ କଣ କରୁ ସବୁ ତ ପୁଅ ପାଇଁ ସାକ୍ରିଫାଇସ୍ କରିଦେଇଥବୁ ଆମେ ଦି ଜଣ କଣ ବିକାରୀ ହବା। ତେଣୁକରି ଯାହା ଇନକମ କରୁଚ ଫିପ୍ଟି ତାର ଫିପ୍ଟି ଆମର।
ଆ କିଛି ରଖ।
ନା ଦୁ ସତ କହିଲ ଦୁନିଆରେ ଆ ଆଗରୁ ଥିଲା ପୁଅ ଝିଅ ପଚାରୁଥିଲା ଆଜିକା ଜେ ଜେନେରେସନ ରେ। ତୁ ଯଦି ଛୁଆଙ୍କୁ ଯଦି ମୋବାଇଲି ଟେ ନଦବୁ ସିଏ ଡାଇରେକ୍ଟ କହିଦଉଚି କଣ କରୁ ଚକି ଆମ ପାଇଁ ତମେ।
ହଁ ପା।
ତମକୁ ଡାଲକି ଦଉଚନ୍ତି ସେ।
ଠିକ ତା ପଇସା ବେଶୀ ଖର୍ଚ୍ଚ ହବ ଏଇ ଯୋଉ ଯେତେବେଳେ ମେଟେରିକ ସରିଯିବ ଆଉ। ତାପରେ ମୁଣ୍ଡ ଉପରେ ସବୁ ଆ ମେଟ୍ରିକ ପରେ ପରେ ମୁଣ୍ଡ ଉପରେ ସବୁ ବୋଝ ହେଇଯିବ ଆଉ।
କଲେଜ ମାନେ ତମକୁ ପାଞ୍ଚ ଜଣ ସହିତ ତାଙ୍କୁ ସମ୍ମାନ କରିବାକୁ ପଡିବ।
ହଁ।
ଯାହା କହିବେ କିଣିକି ଦବାକୁ ପଡିବ ସେ ଓଲଟି ତମକୁ କହି ଦେବେ।
ତମେ ମାନେ ଛୁଆ ଦିନେ ପାଞ୍ଚଶହ ସାତଶହ ଟଙ୍କାରେ ଡ୍ରେସ ହଳେ ହେଇଯାଉଥିଲା ଏଇନା ହବ କି? ତାର ଗୋଟେ ଗୋଟେ ସାଟେ ଗୁଡା ପନ୍ଦରଶହ ସତରଶହ ଅଠରଶହ।
ମୁୁଁ ମାର୍କେଟ୍ ରେ ସୂତା ଶାଢ଼ୀ ତିନିଶ ଟଙ୍କାରେ ଧରିକି ପଳି ଆସିବୁ।
ହଁ।
ତାଙ୍କର ତିନି ହଜାର ନହଲେ ତୁ ଆଣି ପାରିବୁନି ପେଣ୍ଟ ସାଟେ ସେପରେ ସେ ଫୁଣି ବ୍ରାଣ୍ଡ୍ ତା ଜିନ୍ସ୍ ପ୍ୟାଣ୍ଟ୍ ତ ଦେଖିଲେ ହାତ ମାରିପାରିବୁନୁ।
ହଁ ଆ ସେମ୍ତି ଖର୍ଚ୍ଚ ବଢିଚି ଆଉ କଁ କରିଆ।
ହଁ ତାପରେ ଆଜିକା ଦୁନିଆକୁ ନେଇକି ସବୁର ରେଟ୍ ବଢିଚି କୋଉ ତାର ରେଟ୍ ବଢିନି?
ହୁଁ
ସବୁ ତ ଲୋପ ପାଇଗଲା ଆଗରୁ କଣ ହଉଥୁ ଉଁ ବାରିରେ ଫସଲ ଫସଲ କରି ଦଉଥୁଲୁ ଖାଇ ଦଉଥୁଲୁ। ଏବେ ତ ବା ମାଟି ଏତେ ଖରାପ ହେଇଗଲାଣି ଯେ ଫସଲ ବି ଆଉ ହଉନି। ତତେ ସବୁ କିଣିକି ଗାଣିଆ ପଡିବ।
ଆ କିଛି ବି ଯାହା ବି ବାଇରେ ଲଗେଇଲେ ବି କିଛି ହଉନି।
ହବନି ବା ସବୁ ତ ପ ପରିବେଶ ଦୂଷିତ ହେଲାଣି ଆଉ ଫସଲ କୋଉଠୁ ହବ। ପରିବେଶ ସହିତ ଲୋକ ବି ଦୂଷିତ ହେଇ ଗଲେଣି।
ହଁ।
ଅଁଢିଆ।
ଆ ଖୁଡି ଆଉ ହଁ ଖୁଡି ଆଉ ବଧେ ଯାଇଥିଲେ?
ଆଁ ଆଁ।
କଇଲି ଖୁଡି ଯାଇଥିଲେ ଏବେ।
କୋଉଠି ହଁ ହଁ ଆସ୍ ଥିଲେ ତ। ଆଉ ରାତିରେ କଣ ଫୁଣି ରୋଷେଇ?
ରାତିରେ ଫୁଣି ଏ ରୁଟି ଫୁଟି କିି କଣ ହବ ଦେଖିଆ ଆଉ।
ଉଁ-ଉଁ
ଟି ହବ ଆଉ କଣ ରାତିରେ।
ଲି ରୁଟି ଡେଲି ରାତିରେ ରୁଟି ହଉଚି ନା?
ଆ ରୁଟି ହଉଚି ବଡ ପୁଅ ଟା ସେ ତାର ଟିକେ ଭାତ ଖାଇବ। ତାର ମିଶେଇକି ଖାଇଦବ। ହଁ ସିଏ ତାର ଭାତ ନ ଖାଇଲେ ତାକୁ ନିଦ ହବନି।
ଆଉ ତାର ଟିକେ ରୁଟି ଦି ପଡ ଆ ଭାତ ଟିକେ ସାଇଡ୍ ରେ ଅଳ୍ପ ଟିକେ। ସେ ରହିବ ଟିକେ ତାର ଅଁ ସେ ସକାଳେ ଯୋଉ ଭାତଟା ବଳିଥିବ ତାକୁ ସେମିତି ସାଇଡ୍ ରେ ଦେବି ଆଉ ମମି ଏଇନା ବସେଇଚୁ ମୁଁ କହିବି ହଁ ପା ଏଇ ଖରାବେଳେ ବସେଇଥିଲି। ମିଛରେ କହି ଦେବି ସେ ଜାଣି ସିଏ ଜାଣି ନା ଜାଣିପାରିବନି। ଆ ହଉ ଯଦି କଇବି ସକାଳେ ଭାତ ଟା ସିଏ କଇବ
ଦିନରେ ଯୋଉ ଭାତ ଟା କରିବ ତାକୁ ଘୋଡେଇକି ରଖିଦଲେ ରାତିରେ ଆଉ ଟିକେ ପାଣି ମିଶେଇକି ଗାଳି ଦେଲେ ଖାଇ ଦବନି ସେ?
ହଁ। ସେ ତାକୁ ପା ଯଦି କହିବି ସକାଳୁ ବା ଭାତ ବସେଇଥିଲି ସକାଳୁ ଭାତ ରା କହିବ ସକାଳ ଭାତ ରା ମତେ ଦେଇଚୁ। ମୁଁ ଖାଇବିନି ନେଇଯା। ଉଁ ତାପରେ ମୁଁ ଜାଣି ସାଇଲିଣି ଏ ନା ମ ଏ ଖରାବେେଳେ ବସେଇଥିଲି। ସେଇ ଭାତ ଟା ଟିକେ ଥଣ୍ଡା ହେଇଯାଇଛି ଆଉ ଆଉ ତାର ଖାଇଦବ।
ତାକୁ ଟିକେ ଗରମ୍ କରିକି ଦେଇ ଦଉନ?
ହଁ ସେ ଗରମ୍ କରିକି ଟିକେ ଦେଇ ଦିଏ ବା ଜାଣିପାରିବ କି ଆଉ ଗରମ କରିଦେଲେ। ଟିଏ ଖାଇଦବ ଆଉ। ସେଇ ରୁ ରୁଟି ଫୁଟି ଟିକେ ଭଲ୍ ପାଉନି।
ମୁଁ ବି ମୁଁ ବି ଆଗରୁ କଣ ଭାତ ନ ଖାଇଲେ ମୁଁ ରୁହେ ନା। ହେଲା ସକାଳୁ ଭାତ ଖାଇବି ଖରା ବଳେ ଭାତ ଖାଇବି ରାତିରେ ଆସିବି ବି ସେଇ ଭାତ ରଖିଥିବି ସେଇ ପଖାଳ ଖାଇବି ତିନି ଟାଇମ୍ ମୋ ଭାତ ଭାତ ଖାଏ ଏବେ ମୁଁ ଗୋଟେ ଟାଇମ୍ ବି ଭାତ ପାଉନି। ଆଉ ତୁ ଜଣେ ମଣିଷ କଣ ଖାଇବୁ କହୁନୁ?
ହୁଁ।
ଜଣେ ମଣିଷଟା ତୁ କଣ ଖାଇବୁ ତାପରେ ଥଣ୍ଡା। କିଛି କାମ ଧନ୍ଦା ନଥିଲା ପାଣି ଫାଣି ହଉନଥିଲି ଥଣ୍ଡା
ନା ମୋ ଶାଶୁ ଶଶୁର ଦିନ ଯାଁଏ କଣ ଭାତ ଖାଉନାହାନ୍ତି କି।
ନା ନା ଦି ସେଇ ବା ଗୋଟେ ଟାଇମ୍।
ଓହୋ ହଁ ଗୋଟେ ଟାଇମ୍ ଆଉ ହଁ।
କିନ୍ତୁ ମୁଁ କଣ ତିନି ଟାଇମ୍ ଖାଉଥିଲି ନା ସକାଳେ ଖରାବେଳେ ରାତିରେ ସେତିକି ମୁଁ ଆଉ ପାଉନି। ନୂଆ-ନୂଆ ଯେତବେଳେ ଆସିଥିଲି ମୁଁ କାନ୍ଦିଲି ଭାତ ଟିକେ ପାଇଲିିନି ଗୋଟେ ଥର ଭାତ ଖାଉଛନ୍ତି ରା ରାତିରେ କେହି ଭାତ ଖାଉନାହାନ୍ତି ଖାଇଲା ବେଳକୁ କହୁଚନ୍ତି ରାତିରେ କିଏ ଭାତ ଖାଏ?
ତାପରେ ନିଜ ନାଗି ଗଣ୍ଡେ ଏଇନା ଭାତ ଆଉ ବସେଇବ କି।
ଜମା ଏକୁଟିଆଠୁ ଭାତ ଖରାପ ଲାଗିବ ରା ରାତି ରେ ଭାତ ଖାଇବା ପାଇଁ ତ କୋଉଠୁ ଆଇଛି କେଜାଣି ଗୋଟେ ରା ରାତି ରେ ଭାତ ଖାଇବ ବୋଲି ପଳେଇ ଆଇଲା ଭାତ ରୋଷେଇ କରିବା ପାଇଁ ପୁଣି ଜଣଙ୍କ ପାଇଁ ଅଧ ଡବାରେ ଚାଉଳ ପକେବ ସକାଳେ ତ ହଁ କରନ୍ତୁ କିଛି କିଏ ଗୋଟେ ପଖାଳ ଖାନ୍ତା ପଖାଳ ତ କେହି ଖାଇବେନି ସେମିତି ନଷ୍ଟ ହେଲା ଆଉ ତୁ ଭାଗ ମାପର କେମିତି ତୁ ଭାତ ବସେଇ ବୁ
ହଁ ଦି ପଟେ ରୁଟି ଖାଇ ଦେଇକି ଶୋଇପଡିବା କଥା କି ପିଠା କି କଣ ଖାଇ ଦେଇେଥା।
ଭାତ ଖାଇବି-ଖାଇବି ରାତିରେ ଭୋକ ପେଟ ପୁରି ନଥିବ।
କେମିତି ଏଇନା ତମକୁ ତ ଭୋକ ହବ ଜୋରେ ନା।
ନା ଏବେ କଥା ନୁହେଁ ନୂଆ-ନୂଆ କଥା ଏବେ ତ ମୁଁ ଜାଣିି ଦେଲିଣି ତିନି ଚାରି ପଟ ରୁ ଟି ଖାଇଦେଲେ ବି ବିସ୍କୁଟ୍ ଫିସ୍କୁଟ୍ ସବୁ ରଖି ଦେଇଚି ରାତି ଭୋକ ହେଲେ ଖାଇବି ଏବେ ଆଉ ଭୋକ୍ ଫୋକ୍ ନାହିଁ ଶଉଚି ତ ବାର ବାର ଟା ରେ ତୁ ଆଉ କେତବେଳେ ତତେ ଭୋକ ଲାଗିବ। ଆଗରୁ ରାତିରେ ରୁଟି ଖାଇ ଦେଇଥିବି ଦି ପଟ ଅଭ୍ୟାସ ଥିବ ରାତି ସାରା ଭୋ କ ହଉଥିବ ପାଣି ପିଉଥିବି ବିସ୍କୁଟୁ ଖାଉିଥିବି ବାରମ୍ବାର ନିଦ ହଉନ ଭଗବାନ୍ କେମିତି କାଲି ସକାଳୁ ରୁଟି
କହୁ ଆଉ କେମିତି ରହିଯିବ।
ହଁ-ହଁ ବିସ୍କୁଟ ଖାଇଦେଇକି ପାଣି ପିଇ ଦେଇକି ଶୋଇପଡେ। ହଉ ହଉ ଯା ତମେ କଣ କର ମୁଁ ଯାଉଚି ପୁଅ କୁ ଖୋଇଦେଇକି ଶୋଇଦେବି ଆଉ।
ହଁ-ହଁ ହଉ।